ହ୍ୟାଲୋ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ଆପଣଙ୍କୁ ମୋ ଭଏସ ଶୁଭା ହଉଛି?
ହଁ ଶୁଣାହୋଉଛି। ଆପଣଙ୍କୁ ମୋ ଭଏସ ଶୁଣାହୋଉଛି? ହ୍ୟାଲୋ ଆପଣଙ୍କୁ ମୋ ଭଏସ
ହଁ ହଁ ହଁ ଶୁଣା ଯାଉଛି।
ଠିକ ଅଛି ଆଉ ଆପଣ କଣ କରୁଥିଲେ?
କିଛି ନା ଏବେ ଯୁଷ୍ଟ ଯାଇଥିଲି ସାଙ୍ଗମାନଙ୍କ ସହିତ ଖେଳିବା ପାଇଁ ଖେଳିକି ଆସଛି। ଗୋଟେ ପାରାଟା ଥିଲା ତାକୁ ବଞ୍ଚେଇକି ଯା ଯା ଯାଇଥିଲୁ ବଞ୍ଚେଇବା ପାଇଁ ତାକୁ ଦେଇକି ଆସିଲୁ ଆଉ।
ଆଛା ଆପଣ ତ ଆଜି କହୁଥିଲେ ଯେ ଆପଣଙ୍କୁ ପଶୁ ପକ୍ଷୀ ମାନଙ୍କୁ ବହୁତ ଭଲ ପାଆନ୍ତି। ତାର ଜ୍ୱଳନ୍ତ ଉଦାହରଣ ବି ଦେଇଦଲେ।
ଆଜ୍ଞା ଆଜ୍ଞା ଠିକ କଥା କହିଲେ।
ଆଚ୍ଛା। ଆଉ ଆପଣ ସନ୍ଧ୍ୟା ବେଳେ ମୁଁ ଏଇ ସନ୍ଧ୍ୟା ଧୁପ ଦିଆ ହଉଛି ତ ବସିଛି ଟିକେ ଭାବିଲି ଆପଣଙ୍କ ସହିତ ଟିକେ
ଗଛ ଲଗେଇବେ ଗଛ ଗଛ ଲଗ କେବେ ବାରତାଲାପ ନୁ ହଁ। ଆଉ କଣ ଖାଇଛନ୍ତି ଆପଣ?
ଅ ଦିହି ପରେ ତ ଆମେ ଭାତ ଡାଲି ସରି ଭାତ ସନ୍ତୁଳା ଭେଣ୍ଡି ଭଜା ପୋଟଳ ଭଜା ଆମ୍ବ ସବୁ ଖାଇଥିଲୁ। ଏବେ ଟିକେ ଗରମା ଗରମ ଚା ପିଇବାକୁ ଇଚ୍ଛା ହଉଛି ଟିକେ ପକୁଡି କରି ଖାଇବାକୁ ଇଚ୍ଛା ହଉଛି ଯେମିତି ପାଗ ହେଇଚି। ବର୍ଷା ପାଗକୁ ଟିକେ ସେଇ ସବୁ ଖାଇବାକୁ ଇଚ୍ଛା ହଉଛି ଯଦି ଗରମା ଗରମ ଏମିତିକି ଆଁ ମଞ୍ଚୁରିଆନ ଟିକେ ମୋମୋ ଟିକେ ଚା ଟିକେ ପକୁଡି ଟିକେ ଏଇ ଟାଇପ ର ଜିନିଷ ଟିକେ ମିଳିଯାଆନ୍ତା ତାହେଲେ ପୁରା ପୁରି ଥଣ୍ଡା ପାଗକୁ ଗରମା ଗରମ ବାମ୍ଫ ହେଇଯାଆନ୍ତା।
ଆଜ୍ଞା ଆଜ୍ଞା।
ଆଉ ବର୍ଷାରେ ଆପଣ ତାହେଲେ ଖେଳିବାକୁ ଯାଇଥିଲେ ଏଞ୍ଜୟେ କଲେ ବ କି ନାହାନ୍ତି ତ ଆପଣ?
ନା ନା ଆମେ ଛତା ଧରିକି ଯାଇଥିଲୁ ମାନେ ଖେଳିବାକୁ ନୁହଁ। ପାରାକୁ ଛାଡିବାକୁ ଯାଇଥିଲୁ ଆଉ ଗୋଟେ ମାନେ ଭଲ ଜାଗାରେ।
ଆଚ୍ଛା ଆଚ୍ଛା ଠିକ ଅଛି ଯାହା ହଉ ଆପଣ ବହୁତ ଭଲ କାମ କରୁଛନ୍ତି ଶୁଣିକି ମତେ ବହୁତ ଖୁସି ଲାଗିଲା।
ଧନ୍ୟବାଦ ଧନ୍ୟବାଦ।
ଆଉ ଆପଣଙ୍କ ମାମା କଣ କରୁଛନ୍ତି ବାବା କଣ କରୁଛନ୍ତି?
ପିତାଶ୍ରୀ ଯାଇଛନ୍ତି ତାଙ୍କର କାର୍ଯ୍ୟାଳୟକୁୁ। ମାତା ଶ୍ରୀ ଯାଇଛନ୍ତି ସାଇଡ ଘର ଘରକୁ କଣ କଥା ହଉଛନ୍ତି। ଆଉ ମୁଁ ଆଉ ଏଇଠି ଗଛ ଲଗଉଛି।
ଆଚ୍ଛା ଆଉ ଆମେ ବି ଆମେ ବି ଭାବିଲୁ ବର୍ଷା ହଉଛି ଟିକେ ସୁନ୍ଦର ସୁନ୍ଦର ଫୁଲ ଗଛ ଗୁଡିକ ଲଗେଇଦେଲେ ମନକୁ ଟିକେ ଶାନ୍ତି।
ଠିକ ଠିକ ଠିକ ଠିକ ଠିକ ଭଲ କାମ କରୁଛନ୍ତି।
ଆଜ୍ଞା।
କୁହନ୍ତୁ କଣ ଗପ ଫପ କଣ ଅଛି ଆପଣଙ୍କ ଘରେ କୁହନ୍ତୁ ଗପ ଟିକେ ସୁଣିଆ।
ଉଁ ଗପ ଶୁଣିବେ ଆଚ୍ଛା ଗପ
ଟିକେ ଲମ୍ବା ଏ ଟିକେ ଲମ୍ବା ବ ଅ ଲମ୍ବା ଗପ କରିବେ ଯେମିତି ଆଠ ଘଣ୍ଟିକା ଯାଏ ଚାଲିବ ସେଇଟା।
ଆଚ୍ଛା ଆଠ ଘଣ୍ଟିିକା ୟା ଆଠ ଆଚ୍ଛା ଠିକ ଅଛି।
ନେଲେ ଛଅ ଘଣ୍ଟିକା ବି ଚାଲିଲେ କିଛି ନାହିଁ।
ଠିକ ଅଛି କଣ ହେଇଛି କି ଗପ ତ ଶୁଣେଇ ପାରିବିନି ଆମର ଗାଁ କଥା କହିଲେ ଚଳିବ ଆପଣଙ୍କୁ?
ଚଳିବ ଚଳିବ କୁହନ୍ତୁ।
ଆଚ୍ଛା କ ଆମ ଗାଁ ଟା ଯୋଉଠି ଛେନାପୋଡା ପ୍ରସିଦ୍ଧ ସେଇଠି।
ଆଚ୍ଛା ଆଚ୍ଛା ଠିକ୍ ଠିକ୍।
ଆଉ ଯୋଉଠି ଆପଣ ଠାକୁରଙ୍କ ପାଖକୁ ଯିବାକୁ ଚାହିଁବେ ଯୋଉଠି ଆମର ଏବେ ନୂଆ ବୈଷ୍ଣ ମାତା ହେଇଛନ୍ତି ତାକୁ ଦର୍ଶନ କରିପାରିବେ ସେଇଠି ଆମର ଜେଜେବାପାଙ୍କ ଗ୍ରାମ ଟି ଜେଜେବାପାଙ୍କ ଗ୍ରାମ ତ ମୁଁ ଏତେ ସୁନ୍ଦର ବୋଲି କହିପାରିବିନି କିନ୍ତୁ ହଁ। ସବୁଜ ସ ସବୁଜ ପରିବେଶରେ ବହୁତ ସୁନ୍ଦର। ଆଉ ସେଠିକାର ଲୋକ ବି ବହୁତ ଭଲ ଆଉ ଫସ ତଲପି ହୁଏ ବହୁତ ବଢିଆ ସେ ତାଙ୍କ ପରିବେଶ ବି ବହୁତ ଭଲ ଲାଗେ ଆଜ୍ଞା ଆ ଆଜ୍ଞା ଆପଣ ତ ଜାଣିଥିବେ ଆପଣ ତ ସେ ପରିବେଶ ଭିତରେ ଆଗରୁ ଜାଣିଥିବେ ସେ ଭିତ ରହିଥିବେ।
ହଁ।
ଆଉ ସେଇଠି ତ ଏବେ ନୂଆ ନୂଆ କରିକି ବୈଷ୍ଣୋ ଦେବୀ ମାତାଙ୍କର ଆବିର୍ଭାବ ହେଇକି ପୂଜା ହଉ ଏତେ ବଢିଆ ଲାଗୁଛି ଏତେ ଶ୍ରଦ୍ଧାଳୁ ମାନେ ବହୁତ ଦର ଦରାନ୍ତରୁ ଆ ଛନ୍ତି ଠାକୁରଙ୍କୁ ଦର୍ଶନ କରିବା ପାଇଁ କି। ଆମକୁ ତ ବହୁତ ଭଲ ଲାଗୁଛି ଯାହା ହଉ ଆମ ଗାଁ ରେ ଏତିକି ଟିକେ ତ ପ୍ରସିଦ୍ଧି ଲାଭ କରିଛି। କିଛି ଜିନିଷ ପାଇଁ କି ଆମେ ସେଥିପାଇଁ ବହୁତ ନିଜକୁ ଭାଗ୍ୟ ମନେ କରୁଛୁ
ହ ଯାଇଛି ପସ ଆଞା।
ଆଜ୍ଞା ଆଜ୍ଞା ନୂଆ ରୋଡ କାମ ହଉଥିଲା ସେଠି ଖାଇବା ପିଇବା ଜିନିଷ ବି ବହୁତ୍ ହୁ ବଢିଆ ସେ ଦୋକାନ ବଜାର ପଡିଯାଇଛି। ଲୋକମାନାନଙ୍କର କିଛି ଛୋଟ ମୋଟ ବ୍ୟବସାୟ ମଧ୍ୟ ହେଇଯାଉଛି।
ସେ ପାଖରେ ବି ଆମର ଜଣେ ଭ୍ରାତାଶ୍ରୀ ରୁହନ୍ତି।
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ଆଜ୍ଞା ଯେହେତୁ ସେନ ବଟ ପ୍ରସିଦ୍ଧ ତ ଆପଣଙ୍କୁ ଛେନାପୋଡ଼ ଖାଇବାକୁ ଭଲ ଲାଗେ।
ଆଜ୍ଞା ବହୁତ ପ୍ରିୟ ମୋର ବହୁତ ପ୍ରିୟ।
ଆଜ୍ଞା ଆଚ୍ଛା ଆମର ଆ ମତେ ବି। ବହୁତ ଭଲ ଲାଗେ ଆମ ଘରେ ସମସ୍ତଙ୍କୁ ବହୁତ ଭଲ ଲାଗେ ଆମେ ତ ଛେନାପୋ ପୋଡ ମଗେଇ କରି ଖାାଉ ଆମକୁ ଏତେ ପସନ୍ଦ।
ବୋହୁତ ଭଲ ପାଏ।
ଆଜ୍ଞା। ଆଜ୍ଞା ତ ଆମେ ଏବେ ଚାହୁଁଥିଲୁ ଯେ ଗାଁ କ ଟିକେ ଅ ଅ ଗମନ କରିବା ନିମନ୍ତେ କିନ୍ତୁ ଦେଖାଯାଉ କଣ ହଉଛି। କଣ ହଉଛି କି ଆଗକୁ ଟିକେ ଆମର ମାଉସୀଙ୍କର ଘର ପ୍ରତିଷ୍ଠା ଅଛି।
ଓଃ ହୋ।
ଯେହେତୁ ସେ ଗତ ବର୍ଷ ନୂଆ କାମ କରିଛନ୍ତି ତ ସେ ଚାହୁଁଛନ୍ତି ଯେ ରଥ ଯାତ୍ରା ଭଳି ପବିତ୍ର ଦିନରେ ତାଙ୍କ ଘର ପ୍ରତି ପ୍ରତିଷ୍ଠାଟି ହଉ ତ ସେ ସମସ୍ତଙ୍କୁ ନିମନ୍ତ୍ରଣ ପତ୍ର ପଠେଇଛନ୍ତି। ତ ଆମେ ସେଇ କଥାଟି ଭାବୁଛୁ ଆମେ ଆମ ମାତାଶ୍ରୀଙ୍କୁ ନେଇକି ଅ ଘର ପ୍ରତିଷ୍ଠା ନିମନ୍ତେ ବାହାରି ଯିବୁ ଏହା ଅ ଭଗିନୀ ତ ଜମା ବି ଚାହୁଁନାହାନ୍ତି ଯିବା ପାଇଁ କି ଯେହେତୁ ତୁ ବର୍ଷା ପାଗ ତାଙ୍କ ଦେହ ଭଲ ରହୁନି। ଆଉ ତାପରେ ଆମର ଭ୍ରାତାଶ୍ରୀ ସେ ତ ସବୁବେଳେ ପା
ଆଜ୍ଞା।
କାମରେ ବ୍ୟସ୍ତ ରହୁଛନ୍ତି ତାଙ୍କ ସାଙ୍ଗରେ ତ ଆମେ ମୁହଁ ବି ଲଗେଇ ପାରିବୁନୁ। ସେ ବହୁତ୍ ବଡ଼ ଲୋକ। ଆଉ ପିତା ପିତାଶ୍ରୀଙ୍କୁ ଙ୍କର କାର୍ଯ୍ୟାଳୟରେ କେବେ ବିି ଛୁଟି ମଞ୍ଜୁର ହୁଏ ନାହିଁ ତ ତାଙ୍କ ଆମେ ବାଦ୍ ଦେଇଦବା ତ ଆମେ ସେଆ ଭାବୁଛୁ ଆମ ମାତାଶ୍ରୀଙ୍କ ସହିତ ମାଉସୀ ଘରକୁ ଗମନ କରିବା ନିମନ୍ତେ ଯଦି ଆମେ ମାଉସୀ ଘରକୁ ଯିବୁ ତା ତାହେଲେ ଆପଣଙ୍କୁ ବହୁତ ଭଲ ଭଲ କଥା ଗୁଡିକ କହିବାକୁ ସୁଯୋଗ ମିଳିବ।
ଭଲ ମୁ ଯିବାକୁ ଚାହୁଁଛି ଯାଇହଉନି।
ହାଲୋ ହଁ ହଁ ହାଲୋ। ହଁ ଶୁଣା ଯାଉଛି ଶୁଣା ଯାଉଛି ଶୁଣା ଯାଉଛି ଆଚ୍ଛା। ଆଉ। ଯଦି ଆପଣଙ୍କର ଇଚ୍ଛା ହବ ତାହେଲେ ଆପଣ ଆମ ସହିତ ଯୋଗାଯୋଗ କରିକି କି ଆମ ସହିତ ଯାଇପାରିବେ।
ଆଜ୍ଞା ହଁ ଯି ଯିବାର ଯିବାର ତ ଇଚ୍ଛା ଅଛି ପରନ୍ତୁ କିନ୍ତୁ ମୋର କଲେଜ ଆଡ଼ିମିସନ୍ ଅଛି। ସେଥିପାଇଁ ମୁଁ ଟିକେ ଯୋଗାଯୋଗ କରିପାରୁନି ଯୋଗାଯୋଗ କରିବାକୁ ଅସୁବିଧା ହଉଛି।
ଠିକ ଅଛି ଆପଣ ଚେଷ୍ଟା କରନ୍ତୁ ଯାହା ଭଗବାନଙ୍କର ଇଚ୍ଛା ଯଦି ଆପଣଙ୍କର ଯିବାର ଥିବ ତାହେଲେ ଆପଣ ଯାଇପାରିବେ ନହେଲେ ଆପଣ ଘରେ ବସିକି ମହାବିଦ୍ୟାଳୟ ନିମନ୍ତେ ପ୍ରସ୍ତୁତ ହେବେ।
ଆଜ୍ଞା ହଁ ଏବେ ତ ସେ ମହାବିଦ୍ୟାଳୟ ନିମନ୍ତେ ପ୍ରସ୍ତୁତ ହିଁ ହେବାର ଅଛି ମତେ।
ଆଜ୍ଞା ଆଜ୍ଞା ଆଉ ସେଠି ଆମର ଅ ଆଈ ଅଛନ୍ତି ମାଉସୀ ଅଛନ୍ତି ମଉସା ଅଛନ୍ତି ଦୁଇ ଜଣ ଭଗିନୀ ଅଛନ୍ତି ଜଣେ ଭ୍ରାତାଶ୍ରୀ ଅଛନ୍ତି ସେମାନଙ୍କ କଥା ଆଉ। କଣ କହିବେ ସେମାନେ ତ ପାଠରେ ଏତେ ମଜଜୁର ଅଛନ୍ତି ଯେ ପାଠ ତ କିଛି ଜଣା ନାହିଁ। କିନ୍ତୁ ଭଲ କଥା କହିପାରନ୍ତି ତମର ଏଣ୍ଟରଟେନମେଣ୍ଟ ଭଲ କରିବେ।
ଆଚ୍ଛା ଭଲ କଥା ଭଲ କଥା।
ଆଉ ସେଠି ଆମର ଆହୁରି ବହୁତ ଜଣ ସାଙ୍ଗସାଥି ଅଛନ୍ତି ତାଙ୍କ ସହିତ ମଧ୍ୟ ଆମେ ମି ସିବୁ ଯଦି ଚାହିଁବୁ। ତାହେଲେ ଆମେ ଟିକେ ଅ ମାଙ୍କ ମନ୍ଦିର ଯାଇପାରିବୁ ଯେ। ଆପଣ ତ ଜାଣିଥିବେ ଦକ୍ଷିଣକାଳି ମା କେତେ ପ୍ରସିଦ୍ଧ ତାଙ୍କ ମନ୍ଦିର ମଧ୍ୟ ଆମେ ଟିକେ ଦର୍ଶନ କରି ଆସିବୁ। ଜଗନ୍ନାଥ ମନ୍ଦିର ଟିକେ ଦର୍ଶନ କରି ଆସିବୁ ଗୋପୀନାଥ ମନ୍ଦିର ଟିକେ ଦର୍ଶନ କରି ଆସିବୁ ଆଉ। ମାଉସୀଙ୍କର ଘର ପ୍ରତିଷ୍ଠାରେ ଟିକେ ସୋ ସ୍ଵାଦିଷ୍ଟ ବ୍ୟଞ୍ଜନ ଭକ୍ଷଣ କରିବୁ। ବହୁତ ଦିନରୁ ସ୍ଵାଦିଷ୍ଟ ବ୍ୟଞ୍ଜନ ଭକ୍ଷଣ କରିନାହୁନ୍ତି। ତ ଆମ ପାଟି ସୁସ୍ୱାଦୁ ଲାଗୁନାହିଁ ସବୁବେଳେ ସେ ସନ୍ତୁଳା ଭଜା ଖାଇ ଖାଇ ଆମ ପାଟି ପାଟି ପୁରାପୁରୀ ମା
ବୁଝିପାରୁଛି ବୁଝିପାରୁଛି
ଆଉ ଯେହେତୁ ସେ ନିମନ୍ତ୍ରଣ କରିଛନ୍ତି ତାଙ୍କ ଘରକୁ ମଧ୍ୟ କେତେ ଏତେ ଗୁଡିଏ ସମ୍ମାନ ସମ୍ମାନୀୟ ଅତିଥି ବୃନ୍ଦ ଆସିବେ
ହୁଁ
ତାଙ୍କ ସହିତ ମଧ୍ୟ ଆମର ଭେଟ ଭାଟ ହେଇଯିବ ଟିକେ ଆମେ ତ ଚାହୁଁନାହୁଁ ତାଙ୍କର କୌଣସି ସମ୍ମାନୀୟ ଅତିଥି ବୃନ୍ଦଙ୍କ ସହିତ ଭେଟ ବାେଟ ହଉ କାରଣ ସେମାନେ ଟିକେ ଖଚଟ ଟାଇପ ର ଆମକୁ ଟିକେ ପସନ୍ଦ ନୁହଁ ସେଇ ଟାଇପ ର ଲୋକ ହେଲେ ବି କଣ କରିବା ପରି ସ୍ଥିତି ଆମକୁ ଯଦି ବାଧ୍ୟ କରିବ ତାହେଲେ ଆମେ ତାଙ୍କ ସହିତ ଟିକେ ଉପରୁ ଉପରୁ ଭଲ ହେବାକୁ କୁ ଚେଷ୍ଟା କରିବୁ ଭଗବାନଙ୍କ ଦୟା ରୁ ଆମ ମୁହଁରୁ ସେତେବେଳେ କିଛି ଓଲଟ ପାଲଟ କଥା ନ ବାହାରି ଯୋଉ ଯା କିି ତାଙ୍କୁ ଖରାପ ଲାଗି
ସାର୍ ଆଜ୍ଞା ଠିକ କଥା
ଆଉ ସେମାନେ ଆମକୁ ବହୁତ ପ୍ରସ ପ୍ରଶଂସା କରନ୍ତି ବହୁତ ଭଲ ପାଆନ୍ତି। କିନ୍ତୁ ତାଙ୍କର ଯୋଉ କିଛି କିଛି ପିଲା ପିଲା ଅଛନ୍ତି ତାଙ୍କର ସବୁ ଯୋଉ ପିଲା ଗୁଣ ପିଲା ଅଛନ୍ତି ତାଙ୍କର ଯୋଉ ଗୁଣ ଅଛି ତାଙ୍କର ସବୁ ଖାଦି ଅଛି ସେ ସବୁ ଟିକେ ଆମକୁ ପସନ୍ଦ ହଉନାହିଁ ଆଉ ସେସବୁ ରୁ ଟିକେ ଆମେ ବହୁତ ଦୂରରେ ତ ଏଇଥିପାଇଁ କି ଟିକେ ଅ ଛି ଆଉ ଗାଁକୁ ଯିବାର ତ ସମସ୍ତଙ୍କର ଇଛା ଥାଏ ବେଳେ ବେଳେ ସହରରେ ରହିକି ଇଚ୍ଛା ହୁଏନି ଗାଁକୁ ଯିବା ପାଇଁ କିନ୍ତୁ ବେଳେ ବେଳେ ଗାଁକୁ ଯିବାଟା ଭଲ ଗାଁକୁ ଗଲେ କଥା କଣ କି ଆପଣଙ୍କର ମନ ପରିବର୍ତ ତନ ହେଇଯିବ ଟିକେ ଆପଣ ବାହାରର ଖୋଲା ପବନ ପାଇପାରିବେ ଆଉ ପ୍ରକୃତିର ପ୍ରକୃତିର ସୌନ୍ଦ ପ୍ରକୃତିର ସୌନ୍ଦର୍ଯ୍ୟ ଦେଖିବେ ଆଉ ତାର ଭଲ ଭାବ ଉପରେ ଲାଭ ମଧ୍ୟ ଉଠେଇ ପାରିବେ ବର୍ଷ ର ବହୁତ ବଢିଆ ଅନୁଭବ ମଧ୍ୟ କରିପାରିବେ। ପାହାଡ ଜଙ୍ଗଲର ମଜା ନେଇପାରିବେ।
ଠିକ କଥା
ଆଉ କଣ କହୁଛନ୍ତି କୁହନ୍ତୁ ଆମ୍ଭେ ତ ଆମ ଗ୍ରାମର ଏତେ ସୁନ୍ଦର ବର୍ଣ୍ଣନା କଲୁ ଆପଣ ନିହାତି ଖୁସି ହେଇଥିବେ
ଆଜ୍ଞା ହଁ ବୁଝିପାରୁଛି ମୁଁ ବି ଦେଖିଛି ସେ ଗ୍ରାମକୁ
ଆଛା ଯେହେତୁ ଆମ ଗ୍ରାମ ଟି ବହୁତ ଭଲ ଭାବରେ ପ୍ରସିଦ୍ଧ ଆପଣ ନିହାତି ଦେଖିଥିବେ
ଆଜ୍ଞା ଆଜ୍ଞା
ଯେହେତୁ ଆମ ଗ୍ରାମରେ ସେ କିଛି କିଛି ପ୍ରସିଦ୍ଧ ଜିନିଷ ଅଛି, ଆପଣ ନିହାତି
ହଁ ହଁ ହଁ ନିଶ୍ଚୟ ନିଶ୍ଚୟ ଦେଖିଛି ମୁଁ ବି ବହୁତ ଥର ଯିବା ଆସିବା କରିଛି ଆପଣ ଗ୍ରାମକୁ।
ଆଚ୍ଛା ମତେ ତାହେଲେ ଶୁଣିକି ଆପଣଙ୍କ କଥା ବହୁତ ଭଲ ଲାଗିଲା କଥା କଣ କି ଯି ତ ସନ୍ଧ୍ୟା ଟାଇମ ହେଇଯାଇଛି ମତେ ଟିକେ ବର୍ଷା ପାଗରେ ପକୁଡ଼ିଚା ଖାଇବାର ବହୁତ ଇଚ୍ଛା ହଉଛି ତେବେ ଆମ୍ଭେ ଟିକେ ଯାଇକି କି ଏବେ ପକୁଡି ଚା ର ବ୍ୟବସ୍ଥା କରୁଛୁ ଆପଣ ଆମ ସାଙ୍ଗରେ ଆସିକି ଯୋଗାଯୋଗ
ନିଶ୍ଚୟ ନିଶ୍ଚୟ ଆପଣଙ୍କ ସହିତ କଥାହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।
ଜୟ ଜଗନ୍ନାଥ